ହାଲୋ।
ଶୁଭ ସକାଳ।
ଆଉ କେମିତି ଅଛନ୍ତି ଆପଣ?
ଭଲ ଅଛି। ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି। ଲାଗୁନି ଆଜି ଭଲ ରହିଲା ଭଳିଆ କାହିଁକିନା ପାଗ ଯେମିତି ସେ ପରିବର୍ତ୍ତନ ହଉଚି କାଳେ ଥଣ୍ଡା ଫଣ୍ଡା ହେଇଯିବ ମତେ ଲାଗୁଚି।
ଆରେ ଆରେ
ହୁଁ ହୁଁ ବର୍ଷା କମିଲା ଆପଣଙ୍କ ଅଞ୍ଚଳରେ?
ଉଁ ହଁ ସେମିତି ଟିକେ କମିଚି ଆଉ।
ଉୁଁ ହୁଁ ମାନେ ଟିକେ ବର୍ଷା କମିଚି ଟିକେ ତାହଲେ ନାଇଁ?
ହଁ ଏବେ ଟିକେ କମିଚି ବର୍ଷା ଟା।
ତାହେଲେ ତାହେଲେ ଆପଣ ତାହେଲେ ବୁଲିଯିବେ ତାହାଲେ ଆଜି ଆପଣ?
ନା ଏବେ ଆଉ କୁଆଡେ ଯିବି। ନାଇ ବା ମାମା ବାବା ପଳେଇଲେ ବୁଲିବାକୁ
କୁଆଡେ ବୁଲି ଗଲେ ତମକୁ ଛାଡ଼ି ଦେଇକି?
ଏଇ ଆମ ଆଈ ଘରକୁ ପଳେଇଲେ। ଆଜି ଛୁଟି ଅଛି ନା। ରବିବାର୍ ସେଥିପାଇଁ ଆଈ ଘରକୁ ପଳେଇଚନ୍ତି ଟିକେ ଆଉ।
ଆଉ ତମେ ଗଲନି?
ନାଇଁ ଇଚ୍ଛା ହେଲାନି ମତେ ସେ ସାନ ଭଉଣୀ ଆସିନି ନା ବି ବିଦ୍ୟାଳୟରୁ ଏବେ ଯାଏଁ।
ଉଁ ଓହୋ।
ତା ପାଇଁ ରହିବାକୁ ପଡିବ ସେ କହିଚି ମୁଁ କୁଆଡେ ଯିବିନି ମତେ ଏକା ଛାଡ଼ିକି ପଳାଅସିନା ମୁଁ କୁଆଡେ ଯିବିନି ସେଥିପାଇଁ ରହିଲି ଆଉ।
ଯିଦି ଯିଦିଟା କି ଟିକେ ତମ ସାନ ଭଉଣୀ?
ହଁ ସିଏ ବହୁତ ଯିଦି। ସିଏ ଯୋଉଟା ନାଇଁ କରିବ ନାଇଁ ହବନି ମାନେ ହବନି ତାର। ଆଉ ତାର ବୁଝିିବା ଶକ୍ତି ନାହିଁ।
ହେଲା ସାନ ଝିଅ ଆଉ କଣ ବୁଝିବ ସେ
ହଁ।
ବଡ ହେଲେ ବଡ ହେଲେ ଆସ୍ତେ ଆସ୍ତେ ସେ ବୁଝିବ ଆଉ।
ହଁ ତା ସମୟ ଆସିଲେ ସେ ବୁଝିବ।
ସେଇଆ ସେଇଆ ମାନେ ସିଏ କହିଦେଲା ମୁଁ କୁଆଡେ ଯିବିନି ଯିଏ ଯିବାର ଅଛି ଯାଅ ସେଇଆ ତ।
ହଁ ହଁ ହଁ।
ବଡ଼ ଭଉଣୀ ହିସାବ ରେ ତ ଯାଇପାରିବନି।
ସେଇଟା ତାକୁ ଆଉ ଘରେ ଏକୁଟିଆ ଛାଡିକି ଯାଇ ହବନି।
ସେଇ ଜିନିଷ ସେଥିପାଇଁ ଆପଣଙ୍କ ରୁମରେ ଅଛନ୍ତି ଆଉ।
ହଁ।
ହଉ ହଉ ଆସୁ ଆପଣ ସେଇ ଯାଇଛନ୍ତି କୁଆଡେ ତ ସାନ ଭଉଣୀ!
ହଁ ସିଏ ଯାଇଚି ତାର ଆସିବ ଏବେ ସମୟ ହେଲାଣି।
କେମିତି ଆସିବ କିଏ ଆଣିଯିବେ ତାଙ୍କୁ?
ଉଁ ନାଇଁ ନାଇଁ ସିଏ ଚାଲିକି ଆସିବ ହାରି ତା ସାଙ୍ଗମାନଙ୍କ ସହିତ।
ଓହୋ ଆଉ ଆସିଲ ତାହେଲେ ତା ଆସି ସେ ତା ପାଇଁ ବନେଇ ବନେଇ ଦେଇଛ ଖାଇବା ପାଇଁ ତାକୁ?
ମାମା ସବୁ ରୋଷେଇ କରିକି ପଳେଇଛନ୍ତି, ଭା ଭାତ, ଡାଲି, ଭଜା, ତରକାରୀ ସବୁ କରିଦେଇଛନ୍ତି।
ଯାହା ହଉ ଯାଉ ସବୁ ସରାହେଇକି ରେଡି ନାଇଁ କି। ଖାଲି ତାହେଲେ ଆପଣ ଖାଲି ଖାଇବେ ଖାଇବେ ଶୋଇବେ ଖାଇବେ ଶୋଇବେ ନାଇ କଣ ପାଗ ଅନୁସାରେ। ଆ ତାହେଲେ ଆପଣ କଣ ମାନେ ସବଠୁ ଭଲ ଖାଦ୍ୟ କଣ ଆପଣଙ୍କର ମାନେ ପସନ୍ଦିତ ଖାଦ୍ୟ କଣ? କଣ କର
ସେମିତି ତ ମାନେ କିଛି ନାଇଁ ଭଲ ଲାଗେ ହଁ ନିରାମିଷ ତ ମୁଁ ମାନେ ଆମିଷ ଖାଉନି ନିରାମିଷ ଏବେ।
ହଁ କି।
ପନିର ଟିକେ ଭଲ ଲାଗେ ଖାଇବାକୁ।
ଓହୋ ପନିର ନାଇଁ କି, ମାନେ ଛ ଛତୁ?
ହଁ ଛତୁ ବି ଖାଏ।
ଖାଇ କାଇଁ କହୁ ନାହାଁନ୍ତି, ଆପଣଙ୍କର ବିକଳ୍ପ କିଛି ନାଇଁ ନା। କିଛି ବିକଳ୍ପ କିଛି ନାହିଁ ଆପଣଙ୍କ ସହିତ ସେ ଯିଏ ଆମେ ଯିଏ ଆମିଷ ଖାଏନି ତ ଦିଟା ହିଁ ଅଫସର। ଛତୁ ଆଉ ପନିର ହଁ କି ନାଇଁ, କିନ୍ତୁ ହଁ କିନ୍ତୁ କଣ କରିବା ମାନେ ଆପଣ ଆମିଷ ପିଲା ବେଳୁ ଛାଡିଛନ୍ତି ନା ଏବେ ଏବେ ଛାଡିଛନ୍ତି?
ନାଇଁ ନାଇଁ ମୁଁ ଏବେ ତିନି ବର୍ଷ ହେଲା ଛାଡିଲି।
ଓହୋ ଆଉ ଘରେ ଖାଆନ୍ତି ନା ନାଇଁ?
ହଁ ଘରେ ଖାଆନ୍ତି।
ଆଉ ଘରେ ସମସ୍ତେ ଖାଆନ୍ତି ତା ହେଲେ ସାନ ଝିଅ ବି ଖାଏ?
ହଁ ସିଏବି ଖାଉଛି।
ଓ ସମସ୍ତେ ଖାଆନ୍ତି ଆପଣ ହିଁ ଛାଡିଛନ୍ତି।
ହଁ।
କହିପାରିବେ ତ ତାତ୍ପର୍ଯ୍ୟ ଟା କଣ?
ଏ ତାପର୍ଯ୍ୟ ହେଲା କି ମାନେ ଫାଷ୍ଟ ଉ ଫାଷ୍ଟରେ ତ ମୋର ଟିକେ ଚର୍ମ ରୋଗ ବାହାରିଥିଲା।
ଠିକ ଅଛି।
ତାପରେ ଟିକେ ଆଧ୍ୟାତ୍ମିକ ଦିଗରେ ଯାଇକି ସେପଟୁ ଟିକେ ମୁଁ ହଁ ତ ସେପଟୁ ଟିକେ ମ ନ ଆଉ ମାନିଲୋନି କଣ ଗୋଟେ
କାହିଁକି ଗୋଟେ ମାରିକି ଖାଇବେ ବୁଝିପାରିଲୁ, ସମ ତେ ସେଆ ହିଁ କୁହନ୍ତି, ସମସ୍ତେ ସେଇଆ ହିଁ କୁହନ୍ତି ଯେ ଯିଏ ଖାଆନ୍ତିନି ତାଙ୍କର ଗୋଟେ ହିଁ ଥାଏ ଯେ, ଆମେ ନିଜେ ଜୀବ କାଇଁ ମାରି ଖାଇବାକୁ, ବହୁତ ଭଲ କଥା ଏଇଟା, ତ ଆପଣ ଯ ଆପଣ ଯଦି ଆପଣଙ୍କ ଘ ଲୋକ
ହ୍ୟାଲୋ, ଅ ହଉ ନାଇଁ ଶୁବା ଗଲାନି ମତେ ଠିକ ରେ କଣ କହୁଥିଲେ?
ଅ ଅ ଆପଣ କଣ କହୁଥିଲେ କୁହନ୍ତୁ?
ନାଇଁ ମୁଁ କହୁଥିଲି କି ଯାହା ହେଲେ ବି ସେମାନଙ୍କର ବି ଜୀବନ ଅଛି ନା ପୁରା ସେମାନେ କିଛି ଜାଣୁନାହାନ୍ତି। କଥା କହି ପାରୁନାହାନ୍ତି ଟିକେ ଥିଲା ଯେ ସେ ଟାଇମ ରେ ସେ ସମୟରେ ଏସବୁ ଟିକେ ଭାବିବାକୁ ମାନେ, ଭା ବି ପାରୁ ନଥିଲି ମୁଁ, ହଁ ସମସ୍ତେ ତ ଖାଉ ଆ ମୁଁ ବି ଖାଇବିନି ଏମତି ଗୋଟେ ଥିଲା ତାପରେ ଟିକେ ଭାବିଲି କି ନାଇଁ ଖାଇବାନି।
ବହୁତ ଭଲ କଥା, ବ ହୁତ ଭଲ କଥା। ଯାହା ଭାବି ପାରିଲେ ଆପଣ ମୁଁ ତ ଏ ପର୍ଯ୍ୟନ୍ତ ଭାବି ପାରୁନି।
ଟିକେ ଭାବିବାକୁ ଚେଷ୍ଟା କରନ୍ତୁ ଆପଣ ବି।
ନିଶ୍ଚୟ ନିଶ୍ଚୟ, ଯିଏ ମୁ ଗୋଟେ କଥା କହିବାକୁ ଚାହୁଁଛି ଆପଣଙ୍କୁ। ଆପଣ ଯଦି ଖାଉନାହାନ୍ତି କି ଆପଣ ମତେ ବି କହୁଛନ୍ତି ନ ଖାଇବା ପାଇଁ ଆପଣ ଆପଣଙ୍କ ସାନ ଭଉଣୀ କି ଘରକୁ କହିଛନ୍ତି କି ନାଇ ଏ କଥାଟା।
ହଁ କହିଛି।
ତାପରେ ରିଆକ୍ସନ ଟା କଣ ଆସିଛି ପ୍ରତିକ୍ରିୟା ଟା କଣ ଆସି?
ଏ ରିଆକ୍ସନ ଟା ମାନେ ଏ ବାବା ଟିକେ ଆମିଷ ପ୍ରିୟ। ତ ସିଏ ଛାଡିବେନି ଯେତେ ଯାହା
ତାଙ୍କ ମାନକୁ ତମ ଜ୍ଞାନ ତମ ପାଖରେ ନା କଣ।
ହଁ ତାଙ୍କର ସେଟା। ଆଉ ମାମା ମାନେ ଏମିତି ବେଳେ ବେଳେ ଖାଆନ୍ତି ବେଶୀ ସିରେ ସିଏ ଗୋଟେ ଛଅ ମାସକୁ ଥରେ ଏମିତି ଖାଉଥିବେ। ପୂଜା ଏ ମାନେ ସେ ବିଭିନ୍ନ ପ୍ରକାର ପୂଜା ପାଠ କରିକି ହଁ। ଆଜି ମଙ୍ଗଳବାର ଆଜି ବୁଧବାର ହଁ ସେମିତି ହେଇ ହେ ତାଙ୍କର ଆଉ ପଡେନି କେବେ ଖାଇବାକୁ।
ମାନେ ଯଉ କହୁନାହାନ୍ତି ତିନି ପ୍ରକାର ଥାନ୍ତି, ଯେମିତି ଜଣେ ଥାଆନ୍ତି ଛା ଆପଣଙ୍କ ଭଳିଆ ଛାଡି ଦିଅନ୍ତି। ଗୋଟେ ମୋ ଭଳିଆ ଯିଏକି ସବୁଦିନ ଖାଏ। ଠିକ ଅଛି ନା ଆପଣଙ୍କ ବାବା ଯି ଆପଣଙ୍କ ବାବା ଆପଣଙ୍କ ବାବାଙ୍କ ଭଳିଆ। ଆଉ ଗୋଟେ ଆପଣ ଆଉ ଜଣେ ଅଛନ୍ତି ସୋମବାର ଖାଇବେନି ମଙ୍ଗଳବାର ଖାଇବେ ବୁଧବାର ଖାଇବେ ଏମିତି ହେଇକି ମାନେ ଆପଣଙ୍କ ଘରେ ସମସ୍ତେ ଅଛନ୍ତି ନାଇକି
ହଁ ଆଉ ମୋ ଆଉ ମୋ ସାନ ଭଉଣୀର ତାର ଟିକେ ମନ ମାନେ ତାକୁ ଯୋଉ ଦିନ ଇଚ୍ଛା ଥିବ ସିଏ ଅଳ୍ପ ଟିକେ ଖାଇବ। ପୁଣି ଆଉଥରେ ଏମତି କିଛି ନଥିବ ତାର ତାକୁ ଇଚ୍ଛା ହବନି କହିବ ନାଇଁ ଆଜି ମୁଁ ଖାଇବିନି।
ହଁ କି ମାନେ ଆ ମାନେ ଆପଣ ତିନି ଜଣ ତିନିଟା ମାନେ କ୍ୟାଟେଗୋରୀ ଅଛନ୍ତି ଠିକ ଅଛି। ଜଣେ ଖାଉନାହାନ୍ତି ଜଣେ ଖାଉଛି ଜଣେ ବାର ଅନୁସାରେ।
ହଁ।
ନିଜେ ଗୋଟେ
ଆଜ୍ଞା।
ସେ ସାନ ଭଉଣୀ ଗୋଟେ
ହଁ ସିଏ ଟିକେ ଅଲଗା ମାନେ ତାର ଟିକେ ଖାଇବା ପିଇବାରେ ତାର ଇ
ବହୁତ ମହତ୍ୱପୂର୍ଣ୍ଣ
ହଁ ଟିକେ ନେଟୱାର୍କ ପ୍ରୋବ୍ଲେମ ରହୁଛି।
ଆପଣଙ୍କର ନା ମୋର। ମୁଁ କହିଲି ଥାଉ ଥାଉ ଟିକେ ରୁହନ୍ତୁ ମୁଁ ଯାଉଛି। କହିଲି ମୁଁ ତ ଆପଣଙ୍କୁ। ହଁ ତ ମୁଁ କଇଲି ସାନ ଭଉଣୀ କଣ ଭଲ ଲାଗେ ମାନେ ମାଛ ନା ମାଂସ ନା ଅଣ୍ଡା କଣ ଭଲ ଲାଗେ? ସାନ ଭଉଣୀକୁ କଣ ଅଧିକ ଭଲ ଲାଗେ? ମାନେ କଣ ଅଛି ଟୁ ତାକୁ ତା ତା ପସନ୍ଦ କଣ ଓହୋଃ ତା ଟିପିକାଲ ଝିଅ। ହୁଁ ହଁ ନ ହେଲେ।
ସେ କରିକି ଯାହା ବି ଦିଅନ୍ତୁ ତାକୁ ଥରେ ଦେବେ ସେକେଣ୍ଡ ମାନେ ଦି ଦ୍ୱିତୀୟ ଥର ଦେଲାବେଳେ ସେ ଆଉ ଖାଇବନି ସେଟା। କଣ ଏଇଟା ଏଇଟା ସବୁଦିନ କରୁଚକହିବ ମାନେ ଯଦି ଛତୁ ହେଲା ଘରେ
ହଁ ହଁ।
ଏମିତି ଯେତେବେଳେ ତାର ଛତୁ ଅଧିକା ମିଳେ ସେ ଟାଇମରେ ତିନି ଦିନ ଚାରି ଦିନ ଯାଏ ଘରେ ଛତୁ ହିଁ ହବ। ତ ସେମିତି ହେଲେ ସେ କହିବ ଆଉ ମୁଁ ଛତୁ ଖାଇବିନି ଦିନେ ଖାଇବ ଦି ଦିନ ଖାଇବ ତିନି ଦିନ କହିବ ମୁଁ ଖାଇବିନି ଏଇଟା।
ଅଲଗା କଥଁ ହେଲେ ମୁଁ ଖାଇବି ନାଇଁ କି।
ତାର ଗୋଟେ ଅଲଗା ପ୍ରକାର ବ୍ୟବହାର ଆସିବ ହାରି ଏଇଟା ଖାଲି ଡେଲି ଡେଲି କରୁଚ।
ମାନେ ଆପଣଙ୍କ ଘରେ ସବୁଠୁ ସାନ ସିଏ କିନ୍ତୁ ଆପଣ ତାକୁ ଦେଖିକି ଚଳିଆକୁ ପଡୁଛି ନା କଣ।
ହଁ ସେମିତି ଯେମିତି ଏବେ ଆମର ଜହ୍ନି ପୋଟଳ ହୁଁ।
ହଁ ହଁ ଜହ୍ନି ପୋଟଳ।
ସେମିତି ଜହ୍ନି, ପୋଟଳ କି କାଙ୍କଡ ଏବେ ସବୁ ଏଇଡା ମିଳୁଛି ନା।
ହୁଁ ହୁଁ।
ହେଲେ କୋଉଦିନ ସନ୍ତୁଳା ହେଲା କୋଉଦିନ ଭଜା ହେଲା ଗୋଟେ ପରିବାର ସବୁ ଜିନିଷ ହଉଛି ନା।
ହଁ ହଁ।
ସେ ବିଜାର ହେଇଯିବ କହିବ କଣ ଡେଲି ଡେଲି ଏଇଟା ଗୋଟେଏକା କରୁଚ। ଅଲଗା କଣ ଗୋଟେ ରାନ୍ଧୁନ ଏଇଟା ଆଉ ଖାଇବିନି ଏଇଟା ଆଉ ଭଲ ଲାଗୁନି। ତାର ଏମିତି ସବୁ ବାହାରିବ।
ନାଇଁ କି ମାନେ ସାନ ଭଉଣୀ କୁ ଆପଣଙ୍କୁ ବହୁତ ଯୋଗେଇବାକୁ ପଡୁଛି ନାଇଁ?
ହଁ।
ହଁ ସେ କଣ ଖାଇବ ସେ କୁଆଡେ ଯିବ ଯେମିତି ଆପଣ କହିଲେ ସେ କୁଆଡେ ଯିବନି ତା ପାଇଁ ଆପଣ ଯୋଗୁଛନ୍ତି ନାଇଁ?
ହଁ ସେମିତି ତାର ବି ଯୋଉଦିନ ସ୍କୁଲ ଟା ଛୁଟି ହେଇଥିବ
ହଁ।
ସେଦିନ ମାମା ବି ଛୁଟି ନେଇକି ତା ପାଇଁ ଘରେ ରହିବ।
ନାଇଁ କି? ତମ ସାନ ଭଉଣୀ ପୁରା ତା ସାନ ଭଉଣୀ ପୁରା ରାଜ୍ କରୁଚି ଆପଣଙ୍କ ଘରେ ନାଇଁ ତାହେଲେ।
ହଁ। ଆଉ ଏମିତି ମାନେ ଅଛନ୍ତି ଆମ ପିଇସିି ନାନୀ ଘର ଅଛନ୍ତି ସମ୍ପର୍କୀୟ ଅ ଛନ୍ତି ତାଙ୍କ ଘରେ ରହି ଯାଇଥା ଗୋଟେ ଦିନ ସେ କହିବ ନାଇଁ ମୁଁ କାହା ଘରେ ରହିବିନି।
ହଁ ହଁ ସେମିତି ତାଙ୍କୁ ଭଲ ଲାଗେନା ସାନ ମନେ ଭଲ ଲାଗେନି କାଟେ ରୋହିବା ପାଇଁ।
ହଁ ସେ ମାନେ ଥା ମୁଁ ଟିକେ ରହିଯାଏ ତା ଏମିତି ଆର୍ଜ ଟିକେ ଚଳେଇଦିଏ ହଁ ଦିନି ଅଧେତ ଚଳେଇଦବା
ହଁ ହଁ ରେ ଆ ଆମର ହଁ। ଆମେ ମାନେ ବୁଝି ଯାଉନା ସେ ସାନ ଝିଅଟାନା ବୁଝିନି ଆପଣ ଯେତିକି କହିଲେଣି ଆପ ଆପଣଙ୍କ ଭଉଣୀ ବିଷୟରେ ମତେ ଆପଣକ ଭଉଣୀକୁ ଦେଖିବାକୁ ଇଚ୍ଛା ଲାଗୁଛି। ହେ ହେ କୋଉ ଶେ କୋଉ ଶେ କୋଉ ଶ୍ରେଣୀରେ ସେ ପଡ଼ୁଚି?
ସେ ଷଷ୍ଠ ପଢୁଚି ଏବେ।
ଷଷ୍ଟ ଷଷ୍ଠ ପଡ଼ୁଚି ନାଇଁକି। ହଁ ବୁଝିପାରିଲି ବୁଝିପାରିଲି ପୁରା ଦୋ ଘରକୁ ସବୁ ଘରକୁ ପୁରା ହଲେଇକି ରଖିଚି ନାଇଁକି ସିଏ।
ଅଁ ହଁ ହଁ ସିଏ ଟିକେ ମାନେ କାହାକୁ ଡରେନି। ଆମେ ଟିକେ ଘରେ ମାନେ ବାବାଙ୍କୁ ଟିକେ ଆମେ ଡରୁ ସମସ୍ତେ ଅ ଟିକେ ମାନେ ଗୋଟେ କଣ ଗୋଟେ କହିବାକୁ ଚାହୁଁଥିବୁ ତ ସେ ସେସମୟରେ ଟିକେ ଆମକୁ ଡର ଲାଗେ।
ତଆପଣ ସାନ ଭଉଣୀଙ୍କୁ ତଆପଣ ସାନ ଭଉଣୀଙ୍କୁ ଆପଣ ଅସ୍ତ୍ର କରନ୍ତି ନାକଣ। ନା ନା ଯଦି କିଛି ଆପଣ ତାପଣହି ଡର ଲାଗେ କିଛି କହିବା ପାଇଁ ଆପଣ ଗୋଟେ କାମ କରିବେ ସାନ ଭଉଣୀଙ୍କୁ ଚକୋଲେଟେ ଦେଇଦେଇକି ତାକୁ ସେ ଅସ୍ତ୍ରଟା କରିଦେବେ ଠିକ୍ ଅଛି ଝିଅ ଚକଲେଟ୍
ଯେ ବେଳେବେଳେ ଏ ମାନେ ବୁଲିବାକୁ ଯଦି ଯିବାର ଥିବ କୁଆଡ଼େ ଇଚ୍ଛା ହଉଥିବ କି କଣ ଆଜି ଟିକେ ବାହାରୁ ଖାଇବାକୁ ଇଚ୍ଛା ଥିବ କିନ୍ତୁ ନିଜେ ଯିବାକୁ ଇଚ୍ଛା ହଉନଥିବ ତତାକୁ କୁହାହବ ଟିକେ କୋ ବାବାଙ୍କୁ ଆଣିଦେବେ କହିଲେ ସିଏ କହିବ ଯାଇକି।
ବାବା ଆଣିଦେ ଆଉ ବାପାଙ୍କ ତଗେହ୍ଲା ଝିଅନା ସିଏ ସାନ ଝିଅ ଗେହ୍ଲା ଝିଅ ହେଲା ବାବା ମନା କରି ପାରିବେନି ନାଇଁ ବାବା ମନା କରି ପାରିବେନି। ଆଣିଦେବେ ଆଉ ନାଇଁ ମାନେ ବହୁତ୍ ଖୁସି ଲାଗିଲା ଆପଣଙ୍କ ପରିବାର ସହିତ ଶୁଣିକି ମତେ। ମାନେ ବହୁତ୍ ଭଲସେ ଅଛନ୍ତି ନାଇଁକି ଆଉ ସାନ ଭଉଣୀ ଆଉ ଆସିକି ଆପଣଙ୍କ ଜୀବନକୁ ବହୁତ୍ ମାନେ ଆପଣଙ୍କ ଲାଇଫ୍କୁ ପୁରା ସିଏ ଏନଞ୍ଜୟ କରି ଦଉଚି। ନାଇଁକି ସେୟା ହେମିତିତ ନ
ଥିଲେବି ଏକୁଟିଆ ଥିଲେବି ମତେ ବିଜାର ଲାଗୁଚି।
ସେଜିନିଷ ସେତା ନଖରା ପାଇଁ ଯୋଉ ନଖରା ସେ କାଢେ ସେଥିପାଇଁ ଆପଣଙ୍କୁ ଭଲ ଲାଗୁଥିବ ନାଇଁକି?
ହଁ ଆଉ ସିଏ ନଥିଲେ ଆମ ଘରେ ପ୍ରାୟ ପୁରା ସୁନସାନ୍ ମାନେ ଯିଏ ଯାହା କାମରେ ସବୁ ଥିବ ଆସିଏ ଥିବ ଯଦି ସମସ୍ତ ଙ୍କୁ ଗୋଟେ କରିଦବ ମାନେ କ କଥା ବାର୍ତ୍ତା ହେଇକି ସ
ହଁ ଇଆଡ଼େ ପାଟି କଲେ ସଆଡ଼େ ପାଟି କଲେ ତା ପାଖକୁ ପଳଉଥିବ ତା ପାଖକୁ ପଳଉଥିବ ମା ପଳଉଥିବ ନାଇଁକି ଆଁ ବୁଝିଲି ବଲେ। ମାନେ ସେପୁରା ଆପଣଙ୍କ ଘରକୁ ଖେଳେଇ ଉଠେଇ ରଖିଚି ଆଉ ନାଇଁ।
ହଁ।
ହଁ ବହୁତ୍ ଭଲ ଆପଣମାନେ ଗାଁରେ ରୁହନ୍ତିନା କଉଠି ରୁହନ୍ତି?
ନାଇଁ ଆମେ ସହରରେ ରହୁ।
ନା ନା ମାନେ ଆପଣ ଆପଣଙ୍କ ଅଞ୍ଚଳରେ ରୁହନ୍ତିନା ଯୋଉଠି ମାନେ କାମ ଯୋଉଠି କରନ୍ତି ସେଠି ରୁହନ୍ତିନା?
ହଁ। ମାନେ ନିଜ ଗାଁନା ଏମତି କୋଉଠୁ ଆସିକି ସେ ଅଛୁ ଟାଇପର ସେ